ହୁଁ। ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି?
ଏବେ ଜଷ୍ଟ କାମ ସାରିକି ମୋବାଇଲ ଧରିକି ବସିଛି।
ଆଛା ବର୍ଷା ହେଇଥିଲା ଆପଣଙ୍କ ଆଡେ?
ହଁ ହଁ ହେଇଥିଲା ନା ହେଇଥିଲା ଯେ ହଁ ମାନେ କମରେ ଆଉ। ଜୋରସରେ ନାହିଁ। ବର୍ଷା ଟା ଚାଲିଗଲା ତମ
ଆଉ କଣ ଖାଇବା ପିଇବା କରିସାରିଲେଣି? ହ୍ୟାଲୋ।
ହଁ ହେଇଯାଇ ଚି ଖାଇନୁ ବାସ ରୋଷେଇ କରିସାରିଛି ଆଉ। ହେଲେ ଖାଇନୁ ରୋଷେଇ ସରିଯାଇଛି।
ଆଚ୍ଛା କଣ ହେଇଛି ରୋଷେଇ?
ହଁ। ନେଟୱାର୍କ ଇସୁ ରହୁଛି। ବର୍ଷା ହେଲା ପରରୁ ଏମିତି ଟିକେ ରହୁଛି ନହେଲେ ଏବେ ନାହିଁ।
ହ
ଆଉ କଣ?
ହୁଁ ହୁଁ। ହଁ ପରା ବର୍ଷା ହେଲାବେଳକୁ ଏମିତି ହଉଛି ସବୁ ଇସୁ।
ହୁଁ ହୁଁ।
ଆଉ ଆପଣ କଣ ହାଉସ୍ ୱାଇଫ ନା ପଢ଼ାପଢି କରୁଛନ୍ତି?
ନାଇଁ ନାଇଁ ହାଉସୱାଇଫ।
ହାଉସୱାଇଫ ଅଛନ୍ତି। ଆଛା କଣ ମାନେ ମାନେ କୋଉ ରେସିପି ଆପଣ ମାନେ ଭଲ ସେ ବନାନ୍ତି ଯୋଉଟା ଘରେ ଲୋକଙ୍କୁ ପୁରା ଟେଷ୍ଟି ଲାଗେ?
ନାଇଁ ସେମିତି ଯେହେତୁ ନୂଆ ସେଥିଲାଗି ଉଁ ଯାହାହେଲେ ଚଳିବ ବୋଲି ଆଉ ହେମିତି କିଛି ଡିମାଣ୍ଡ ନାହିଁ ଆଉ। ଟିକେ ପୁରୁଣା ହେଇଗଲାଠୁ ତାଙ୍କର ସବୁ ବାହାରିବ।
ହଁ ହଁ ଠିକ ଏଇଟା ପୁରା ସବୁ ଘର ଘରର କଥା।
କରିନବୁ ଠିକ ଅଛି ଆଉ ହଁ ଭଲ ଆଉ। ସବୁ ମାନେ ନୂଆ ମାନେ ପୁରା ବୋହୁତ୍ ଭଲ।
ହୁଁ।
ହଁ ମୁଁ କାହିଁନା ଅନ୍ୟ ଘର ମାନରେ ଦେଖି ଆସିଛେ। ଆମେ ଆମ ନିଜ ଫୁଣି ସେଇଟା ଆଗକୁ ଅଛି ଏଇଟା ତ ଘର ଘର କଥା ଯୋଉଟା କହିଲ। ଆଉଟାକୁ ନିହାତି ଆଗକୁ ବି ହବ। ସେଟା ବୁଝି ସାରିଛୁ ଆଉ।
ସବୁ ଜିନିଷ ନୂଆ ନୂଆ ସମସ୍ତଙ୍କୁ ଭଲ ଲାଗେ କେହି ଏତେ ମାନେ ଦେଖନ୍ତି ନି କମିଟା ତାପରେ ଧୀରେ ଧୀରେ ଗୋଟେ ଜିନିଷ ଯୋଉ ମିଳିଯାଏ ପୁରା ତ ସେଇ ଜିନିଷ ଟାକୁ ମାନେ ବାଛିବାର ଗୋଟେ ପଳେଇ ଆସେ ଆଉ।
ସବୁ ହେଇଗଲା ପରେ ସେ ପୁରା ଏକ୍ସପିରିଏନ୍ସ ହେଇଯାଇଥାଏ ତଥାପି ସେଇଯୋଉ ଗୋଟେ ପୁଣି କମି ଆରମ୍ଭ ହେଇଯାଏ ଆଉ। ଆଡଜଷ୍ଟ ଜମାରୁ ମାନେ ଆଜେଷ୍ଟ କରିପାରନ୍ତିନି।
ହୁଁ।
ଆଉ ତମେ କଣ ପଢା ପଢି
ହଁ ମୁଁ ପଢାପଢି କରୁଚି। ପିଜି କରିବି। ପ୍ଲସ୍ ଥ୍ରୀ ସରିଲା ପିଜି କରିବି।
ଆଛା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ତାପରେ ଆମେ କେବଳ ଚାରି ଜଣ।
କେତେ ଜଣ ପାଞ୍ଚ ଜଣ।
ନାଇଁ ଚାରି।
ଆଛା। ରଜ ପାଇଁ କଣ ସବୁ ହେଲାଣି?
ରଜ ପାଇଁ ହେଇଯାଇଛି କିଣାକିଣି ଉପରେ ହେଇଯାଇଛି।
ହୁଁ।
ଗାଁ ମାନଙ୍କରେ ତ ଭଲ ରଜ ହୁଏ।
ହଁ ହଁ। ମୁଁ ଯାହାଙ୍କ ସହିତ ବି କଥା ହଉଛି ସମସ୍ତେ କହୁଛନ୍ତି ରଜ ପାଇଁ କିଣା କିିଣି କେବଳ ମୁଁ ଏକା ରହିଛି।
ସେ ତମକୁ ଗୋଟେ ହଉନି କି
ହଁ ହୁଏ, ହୁଏ ଠିକ୍ ଠାକ୍ ଆଗ ପରିକା ଆଉ ଏତେ ମାନେ ନାହିଁ ସେମିତି କିଛି।
ଆଛା।
ଭୁଲି ବି ଯାଉଛି ମଣିଷ କେତେବେଳେ କଣ ସବୁ ମାନେ ପର୍ବପର୍ବାଣି ଆସୁଛି କଣ କେତେବେଳେ ପଳଉଛି। ସବୁ ପ୍ରକାର ଟେନସନ ଭିତରେ
ହଁ ହଁ ହଁ ନିହାତି।
ହଉ। ଆପଣଙ୍କ ମାନେ ଛାତ କି ବାଡିରେ କିଛି ପରିବା ଫରିବା ଲଗେଇଛନ୍ତି?
ଲାଗିଛି ନା। ଲାଗିଛି ଟାଇମ୍ ପାସ୍ ପାଇଁ ଭଲ ଭଲ ଭେରାଇଟି ଫୁଲ ଗଛ ଲାଗିଛି। ହ ପନିପରିବା ଟିକେ ଟିକେ ପନିପରିବା ଲାଗିଛି।
ହୁଁ, ଭଲ ମାନେ ପନିପରିବା ଟା ନିଜେ ମାନେ ଲଗେଇ ଖାଇବାଟା ସବୁଠୁ ଭଲ।
ହଁ, ଖୁସି ଲାଗେ।
ତୋଳେଇଲା ବେଳେ ତ, ବହୁତ୍ ଖୁସି ଲାଗେ।
ହ ହଁ
ଆଉ ସେ ଗଛରୁ ମାନେ ନିଜେ କେୟାର ନେଇକି ବଢେଇଥିବ ପୁଣି, ଫଳ ହବ କେତେ ଖୁସି ଲାଗେ। ମୁଁ ଜାଣିଛିି।
ହଁ।
ହଁ
ଘର ଝିଅ ବେଳେ ବି, ମୁଁ କରେ।
ହୁଁ।
ଯୋଉ ମାନେ ଘରେ କରନ୍ତି, ଯେତେବେଳେ ମୁଁ ଏମ୍ତି ବେଶୀ ନହେଲେ ବି, କିଛି ଟା ମାନେ ହଉ ତା ଟିକିଏ ହେଲ୍ପ୍ କରେ। ଆଉ, ଏବେ ତ। ମୁଁ ଆଜି ଏତେ କିଛି କରା ଯେ, କରା କରି ନାହିଁ। ହେଲେ ବି ମୁଁ ମୁଁ, ବତେଇ ଦିଏ କିଏ କରିବା ସେଟା କରିବା ଏମିତି କହିଦିଏ, କାହିଁକି ନା ପର ଘର ଟା ନିଜ ଘର ନା। କଣ ଭାଇତରେ କଣ କ ମଝିରେ ଆଉ କଣ?, ସବୁ ତ ସଇଲା।
ଝିଅ ମାନେ ତ ବାସ୍ ଘରେ କିଛି ଦିନ ରୁହନ୍ତି, ତାପରେ ତ ପୁରା ସେଠି ତ ପୁରା ଲାଷ୍ଟ୍।
କାହିଁକି ଯେ ସେଇ ପ୍ରଥା ଟା, ଆଗରୁ ହେଲା ନାହିଁ? ଯେ ଜ୍ୱାଇଁ ଘର ଆସି ଶ୍ୱଶୁର ଘରେ ରହିବେ। କାହିଁକି ବହୁ ଲୋକ ବି ଶାଶୁଘରେ ରହୁଛନ୍ତି କଣ ଦେଇ ନେଇକି। ଯଦି ଗୋଟେ ଝିଅ ଯାଉଛ ଯଦି ଅନ୍ୟ ଜଣଙ୍କ ଘରକୁ ଯାଉଛି, ତାହେଲେ ତ ସିଏ ତ ଦେଇ ନେଇକି ଜ ନବା କଥ୍ ଥାନା।
ହଁ।
ଆଉ ସେ ତ ନେଇକି, ଡବଲ୍ ନେଇକି ଯାଉଛି।
ରହି ଆସ୍ଛି ପୁରା, ଏମତି ଗୋଟେ ଆଉ।
ହଁ ଆଗରୁ ତ, ପରମ୍ପରା ଟା ଅଛି ଆଉ।
ହୁଁ। ଏମିତି ଗୋଟେ ଜାଗା ନଥିବ, ଯୋଉଠି ଏମିତି ସବୁ କିଛି ବି ନଥିବ।
ଏଇ ଲୋକମାନେ ହିଁ, ପରମ୍ପରା ବନେଇଛନ୍ତି। ଏଇ ଲୋକମାନେ ପିଢ଼ି ପରେ ପିଢ଼ି ଚାଲୁଛନ୍ତି କିନ୍ତୁ
ଆହୁରି ଧୀରେ ଧୀରେ ବହୁତ୍ ଜିନ୍ଷ ମାନେ, ଧୀରେ ଧୀରେ କମିଲାଣି। ଆଗରୁ ତ ଆଉରି ମାନେ ଆମ ପୂର୍ବ, ସବୁ ମାନେ ପିଢି ଯୋଉମାନେ ଥିଲେ। ଆହୁରି ବହୁତ୍ ମାନେ ସବୁ।
ହୁଁ ହୁଁ ହୁଁ, ଏବେ କିଛିଟା କମିଲାନି। ହଁ ସତ। କିଛିଟା କମେଇବା କୁ
ଟିକେ ଡର ବି, ଏବେ ତ ମଣିଷଙ୍କୁ ମାରିକି ବି ଫିଙ୍ଗି ଦଉଛନ୍ତି, କିଏ କୋଉଠି
ସେଇଟା ବେଶୀ ଡର, ଯଦିଓ। କଥା ମାନି ନେଇକି ଚଳିଗଲ ତ, ଚଳିଗଲ କଥା ମାନେ ଚୋର୍ ଚାର୍ ନେଇକି ସବୁ ପ୍ର୍ରକାର ଚଳେଇ ନେଲେ ତ, ପକାରେ ଟିକେ ଯଦି ମାନେ ନିଜ ଇଚ୍ଛା ଟା ଜଣେଇକି, ଯଦି କିଛିଟା କେ ଆରମ୍ଭ ହେଇଗଲାଣି ନା ଥରେ? ଚାଲିିବ ନାଈ, ଦେଖୁଛ ବା ଦେଶ ଦୁିନିଆ ଏମିତି ଚାଲିଛି କେମିତିଆ। ଡର ତ ଭୟ, କାହାକୁ ଆଉ ଭରସା କରାଯିବ?
ହୁଁ, ଖାଲି ଗୋଟେ ଏମିତି ରହିବା କଥା ଆଉ। କଣ ଖାଇବା ପାଇଁ ଭଲ ଲାଗେ ଆପଣଙ୍କୁ? ହାଲୋ। ହାଲୋ। ଶୁଣା ଯାଉନି ଆପଣ କଥା। ହାଲୋ ହାଲୋ।
ହଁ, କୁହ।
ହଁ ଏବେ ଏବେ ଶୁଣ ଗଲା।
ଉଁ ହୁଁ।
ମୁଁ କହିଲି କଣ ଖାଇବା ପାଇଁ ଭଲ ଲାଗେ ଆପଣଙ୍କୁ?
ସବୁ କିଛି ସେମିତି କିଛି ଇଏ ନାହିଁ।
କିଛି ତ ଗୋଟେ ପସନ୍ଦ ମାନେ ତ ଏଇ ଜିନିଷ ଟା ମାନେ ସେମତି ମାନେ ମାନେ ଷ୍ଟ୍ରିଟ୍ ଫୁଡ୍ ହିସାବ ରେ।
ଗୁପଚୁପ୍ କି ଆଉ କିଛି। ମୁଁ କହିଲି ଗୁପଚୁପ୍ କି ଆଉ କିଛି?
ନା ସେ ଆ ମୋର ଏତେ ପସନ୍ଦ ନୁହଁ।
ଆଉ ତାହେଲେ କଣ ପସନ୍ଦ? ଘର ଖାଇବା?
ହଁ।
ଭଲ ଘରେ ବନାଅ ଖାଅ ହେଲଦି ରୁହ। ଆଉ କଣ କୁହନ୍ତୁ।
ଆଉ କଣ? ଆଉ କଣ କୁହ ଗ୍ୟାସ୍ ପ୍ରୋବ୍ଲେମ୍ ଯେହେତୁ ସେ
କଣ କହିଲୁ ଗ୍ୟାସ୍ ପ୍ରବ୍ଲେମ୍? ହାଲୋ। ହାଲୋ। ହାଲୋ। କିଛି ଶୁଣାଯାଉନି।
ଓ ହୋ।
ବର୍ଷା ହେଇଥିଲା କି ସେପଟେ?
ନାଇଁ ତମ କଥା ମତେ ଶୁଭୁଛି କ୍ଲିଅର।
ହଁ ମୋର ଠିକଠାକ୍ ଅଛି ମାନେ ନେଟୱାର୍କ।
ମୁଁ ବାହାରେ ଆସିକି ବସିକି କଥା ହଉଛି ପୁରା ଖୋଲା ଆକାସ ତ
ଠିକ୍ ଅଛି ତ ନେଟୱାର୍କ ଏମିତି ହୁଏ ବେଳେ ବେଳେ କଣ ହେଇଥିବ ଆଉ। ବର୍ଷା ହେଇଥିଲା ଆପଣଙ୍କ ଆଡେ? ସେଥିପାଇଁ ବର୍ଷା ହେଲେ ହିଁଏମିତି ହୁଏ ଟିକେ।
ହୁଁ।
ଆଉ କଣ କୁହନ୍ତୁ
ଆଉ କଣ ଖାନା ପିନା କେତେବେଳେ କେତେଆବେଳେ ଖାଇବ।
ଆମର ଟିକେ ଲେଟ ରେ ଖାଆନ୍ତି ବୋଧେ ସେଇ ସାଢେ ଦଶଟା ଆଡ଼େ।
ଉ ହୁଁ।
ମୋ ମାଆଙ୍କର ଟିକେ ଗୋଡ ଫ୍ରାକ୍ଚର ହେଇଯାଇଛି ନା ସେ
ଆମର ମୋ ଦାଦାଙ୍କର ସେମିତି ହଁ ଗୋଡ ଗୋଡ ଭାଙ୍ଗି ଯାଇଛି ସେ ଭୁବନେଶ୍ଵରରେ ସେଠେ ଆଡିମିଟି କଲି।
ଓହୋ କେମିତି କେମିତି ହେଲା କି। ହଉ ହଉ ରଖି ଦଉଛି ପରେ କଥା ହବା।